ଆଜ୍ଞା ନମସ୍କାର।
ନମସ୍କାର।
ଆଜ୍ଞା।
ଶୁଭ ଦିନ ବେଳା ନା ଖରାବେଳା।
ଆଜ୍ଞା ମୁଁ ମୋର ସେ ଯୋଉ ମିତ୍ର ଯୋଉ ଭୁନ ସର ଜାଣିଛନ୍ତି ତ ଆପଣ ତାଙ୍କୁ ଯୋଉ ହଁ। ତାଙ୍କୁ ପଚାରିଲି କି ଆମେ ଆପଣ ହିନ୍ଦୀରେ କ ମାନେ ଆ ଠିକ କହି ମାନେ ହିନ୍ଦୀରେ କହିପାରିବେ ନା ଓଡିଆ କରିବା ସିଏ କହୁଛନ୍ତି ଓଡିଆ।
ତ ଆପଣଙ୍କର କଣ ଇଚ୍ଛା ଥିଲା ହିନ୍ଦୀ।
ମୁଁ ଭାବୁଥିଲି ହିନ୍ଦୀ କିନ୍ତୁ, ସିଏ ମତେ କହୁଛନ୍ତି କି ହିନ୍ଦୀରେ ବହୁତ କରୁଛନ୍ତି ଓଡିଆରେ କରିବା।
ହଁ।
ସେଇଟା ବି ସତ କଥା ମାନେ ହିନ୍ଦୀରେ କଲେ ଟିକେ ଅଧିକ ଭଲ ଲାଗିଥାନ୍ତା କିନ୍ତୁ ହିନ୍ଦୀରେ ତ ବହୁତ କରୁଛନ୍ତି ନା। ଓଡିଆରେ ଏତେ ମୁଁ ଦେଖିନି ଖାସ ଏମତି। ଛି କାହାଣୀ। ତ ଓଡିଆରେ କରିଲେ ଭଲି ଭଲ ହବ।
ହଁ ଭଲ ହବ।
ହଉ ଏଇ ପ୍ରଥମଟି ତାଙ୍କ ସହିତ ଯୋଉଟା କରିବି ଓଡିଆ କରୁଛି ଦେଖିବା ଆଉ କଣ ହଉଛି ଆଉ। ମୁଁ ଏଇନା ଲେଖୁଥିଲି ମୁଁ କେବଳ ପ୍ରଥମ ପାର୍ଟଟି ଲେଖା ସରିଲା ମୋର। ହଁ ଦ୍ଵିତୀୟ ପାର୍ଟରରୁ ଲେଖିବି।
ହଁ।
ଗୋଟେ ଭିଡିଓ ର ଗୋଟେ ପାର୍ଟ ହେଇଗଲା। ଆମ ଟୋଟାଲ୍ ଛଅଟା ପାର୍ଟ ରେ ସାରିବି କଣ କହିଲେ।
ଖାସ ହେଲାଣି।
ସ ମତେ ହଉଛି ସେମିତି ହଉ କଣ ଖାସ ତ ହେଉଛି।
ଖାସରେ କଣ ଅଛି ଯେ।
କାହିଁକି ଆ। ହୁଁ। ଆଉ ମୁଁ ଏଇନା କେକ୍ ଖାଉଛି ଏଇଠି ପଡିଥିଲା ତ କେକ୍ ଖାଇଦଉଛି ମାନେ ପଡି ନଥିଲା ମାନେ କେକ୍। ପ୍ୟାକେଟ ଟା ପଡିଥିଲା ଖଟ ଉପରେ। ଯୋଉ ଗୋଟେ ଆସେନି ଦଶ ଟଙ୍କିଆ କେକ୍। ସେଇଟା।
ଆପଣ କଣ କୁହନ୍ତି ଏଇଟା ଖରା ବେଳ ଖାଇବା ଖାଇଲେଣି।
ନା।
ନିଜେ ଖାଇନାହାନ୍ତି ମତେ କହୁଛନ୍ତି ଖାଇନୁ ବୋଲି ୱା।
ଆରେ ଆପଣ ଖାଇବା କେତେଳୁ ଆଣିଲେଣି ନା ଆମର ତ ଖାଇବା ବନା ହେଇନି ବନା ହଉଛି।
ଆପଣ ଆଜି ବନେଇଲେନି।
ମତେ ମୁଁ ମାଛ ବନାଏନି। କାହିଁକ ନା ମତେ ମାଛ ପସନ୍ଦ ନୁହଁ।
କିନ୍ତୁ ଖାଆନ୍ତି ତ।
ଖାଏ ମୁଁ ଖାଲି ରୋହି ମାଛ।
ଆଉ ଏଇଟା କୋଉ ମାଛ ଆନ୍ଧ୍ରା ମାଛ।
ନାଇଁ ରୋହି ମାଛ ହିଁ କିନ୍ତୁ ମୁଁ ବନାଏନି ମାଛ ମାମା ହିଁ ବନାନ୍ତି। ଆଉ ମୁଁ ତ। ତାପରେ ଖାଇ ଦେଇକି ଆମେ ମୁଁ ଆଉ ମୋ ମାମା ସେ ଯିବୁ ମାର୍କେଟ।
ଆସିବେ କେତେବେଳେ।
ଛଅଟା।
ଛଅଟା।
କଣ କହିଲେ।
ଛଅଟା କହିଲି ମୁଁ ବି ଛଅଟା।
ଆରେ ରେରେ ମତେ ଟିକେ ଆପଣଙ୍କ। ଟିକେ ଉପାୟ ଦେବି କଣ ଦେବି ମୁଁ ମାମା ବାବାଙ୍କୁ‌। ବଜେଟ୍ ଟିକେ କମ୍ କମ୍ ବଜେଟ୍ ଭିତରେ କୁହନ୍ତୁ ଆପଣ।
କମ୍ ବଜେଟ୍ ସେ ବଜେଟ୍ ଟାବି କୁହନ୍ତୁ।
କଣ କହିଲେ।
କମ୍ ବଜେଟ୍ ମେ ସହେ ଟଙ୍କାରେ ବି ବଜେଟ୍ ଅଛି ଦଶ ହଜାରରେ ବି ବଜେଟ୍ ଅଛି। ଆପଣଙ୍କ କୋଉ।
ନା ନା ଆପଣ ଟିକେ ଜୋର କୁହନ୍ତୁ ମୁଁ କହିଲି ମୋ ବଜେଟ୍ ଟା। ବେଶୀ ନୁହଁ ମୁଁ ଏଇନା ବହୁତ ଭିକାରୀ ହେଇଯାଇଛି। କାଲି ପରଠୁ ତ ମୁଁ। ଦୁଇଶହ ତିନିଶ ତିନିଶହ ବଜେଟ୍।
ତିନିଶହ। ତିନିଶହ ତିନିଶହ।
ଆଉ ଏ ବର୍ଷ ଆଉ ବେଶି ବଡ଼ ଦେବିନି କିଛି। କାହିଁକି ନା ୟା ପର ବର୍ଷ ଆମେ ବଡ଼ ଜିନିଷ କରିବୁ।
କଣ କଣ ହଁ ହଁ।
ହଁ ତ ଏଇ ବର୍ଷ ଆଉ ଦବୁନୁ ଆମେ। ଆପଣ କହୁନାହାନ୍ତି।
କଣ କହିଲେ? ଆପଣଙ୍କ ଶବ୍ଦ ଗୁଡିକ ବହୁତ ଧୀରେ ଶୁଣା ଯାଉଛି।
ମୁଁ ତ ସେଇ କଥା ଆପଣଙ୍କୁ କହିଲି ଆପଣଙ୍କ କଥାଟା ଧୀରେ ଶୁଭୁଚି। ଆପଣ ମୋ କ
ଏବେ ଆପଣ ଏବେ ଆପଣଙ୍କର କଥା ଶୁଣାଗଲା ସେତେବେଳେ ଶୁଣାଗଲାନି।
ମୁଁ କହିଲି କି ଆର ବର୍ଷ ତ ଏତେ ଭଲରେ କରିବୁ।
ହଁ ସେଇଟା ଶୁଣିଛି, ହଁ ସେଇଟା ଶୁଣିଛି।
ନା ତ ସେଇଟା କଣ ଦେବି ଭାବୁଛି। ଏ ଦେଖନ୍ତୁ ଡ୍ରେସ୍ ତ ସିଏ ନିଜେ ହିଁ ନବା ଦବା ହେଇ ଯାଉଛନ୍ତି। ଆଉ ବାକି କଣ ହିଁ ମିଳିବ। ଯେ କପ୍ ରେ ଲେଖି ହୁଏ ସେଟା ସେ ନିତି ବାଲା ବି ଆମେ ଦେଇ ଦେଇଛୁ ଆଗରୁ। ଆଉ ଓ ସବୁ ପ୍ରକାର ବହୁତି ଜିନିଷ ଦେଇଦେଇଛୁ। କଣ ବାକି ଅଛି? ମୁଁ ଭାବୁଚି ଘରେ ଗୋଟେ କେକ୍ ଟେ ବନେଇକି ଦେଇଦେବି ଦି ଜଣକୁ ଖାଇବେ।
ହଉ ସେଇଆ କରନ୍ତୁ ଆଉ।
ପୁରା ଶସ୍ତା ସୁନ୍ଦର ମଜବୁତ୍।
ଏସ୍।
ନା କେକ୍ ଖାଇବେ। କେକ୍ ଖାଇବେନି। କଣ କର, କଣ କରିବି, କହନ୍ତୁ ଗୋଟା କଣ? ଆପଣ କଣ କରନ୍ତି ଆପଣଙ୍କ ପିତା ମାତାଙ୍କର ଇଏ ଉପଲକ୍ଷେ?
ଏଇ ଆଜି ହା ନା ନା ଆଜି କୁ ଏସ୍ ମାନେ ପାନ୍ ଛଅ ବର୍ଷ ହେଲାଣି ମୁଁ ବାହାରେ ରହୁଛି ତ କିଛି ହୁଏନି। ଆଉ ତା ପୂର୍ବରୁ ଛୋଟ ଥିଲି। ହଁ କିଛି ବି ଦେଇଦଉଥିଲି ଆଉ।
ଆଚ୍ଛା।
ଏ ଏଇ ଘରେ ରହିଲେ ସିନା ମୁଁ କିଛି କରିବାର ଚାନ୍ସ ମିଳନ୍ତା।
ହଁ, ହଁ ଠିକ୍ କଥା, ଠିକ୍ କଥା।
ଆଉ ଫୋନ୍ ବି ନାହିଁ ଯେ ମୁଁ ଅର୍ଡର୍ କରିଦେବି ଫୋନ୍ ତ ମୋର ଏଇ ବର୍ଷଠୁ ହେଲା। ତ
କଣ କହିଲେ?
ଫୋନ୍ ବି ନଥିଲା ଯେ ମୁଁ ମାନେ କିଛି ଦେଇଦେବି ମାନେ ଅନଲାଇନ୍ ଅର୍ଡର୍ କରିକି।
ଅଟା ଏଇ ବର୍ଷ ଦିଅନ୍ତୁ ନା ଏଇ ବର୍ଷ ଆପଣଙ୍କ ପାଖରେ ଫୋନ୍ ଅଛି।
ସୁ ଆସୁ ଆସିଲା ପରେ ଦେବି।
କେବେ ଅଛି ଆପଣଙ୍କର?
ଡିସେମ୍ବର ନଅ।
ଆ, ବହୁତ ଟାଇମ୍ ଅଛି।
କିନ୍ତୁ ମୋ ମାମାର ବାଡେ ଆସୁଛି। ସେ ତା ପାଇଁ କିଛି ଗୋଟେ ଦେଇଦେଲେ ହବ। ଏଇ ପନ୍ଦର ତାରିଖ।
ଏଇ ପନ୍ଦର ତାରିଖ।
ହଁ।
ଆପଣ ମୋ ଠାରୁ କିଛି ଉପାୟ ନେବାକୁ ଚାହୁଁଛ କି?
କଣ କଣ?
ମୋ ଠାରୁ କିଛି ଉପାୟ ନେବାକୁ ଚାହୁଁଛନ୍ତି କି?
ଆ, ହଁ ଦିଅନ୍ତୁ ମୁଁ କଣ କହିବି ସେଇଟା ଆ, କଣ ଗୋଟେ କୁହନ୍ତି ଭୁଲିଗଲି ସେଇଟା। ଛାଡନ୍ତୁ କୁହନ୍ତୁ, ହଁ ଦିଅନ୍ତୁ।
ଆପଣଙ୍କ ମାମାଙ୍କୁ
ହଁ।
କେବେ ଆପଣ ଶାଢୀ ଦେଇଛନ୍ତି?
ହୁଁ ଶାଢ଼ି, ମୁଁ ତ ଦେଇନି। ବାପା ଦେଇଛନ୍ତି ବାପା।
ଆପଣ ଦେଇନାହାନ୍ତି ନା ଆପଣ ଦଉନାହାନ୍ତି।
ହଉ ଠିକ୍ ଅଛି ଗୋଟେ ପଠେଇବେ ଶାଢୀ ବାଛିକି
ଯେମିତି ଶାଢି ତାଙ୍କୁ ପସନ୍ଦ, ଆଉ ସେଥିରେ ଆପଣ ଆପଣଙ୍କର ଦିଦିଙ୍କର ଟିକେ ସହାୟତା ନେଇଯିବେ। କାହିଁକି ନା ତା କୁ ଟିକେ ବେଶୀ ଭଲରେ ଜଣା।
ହଁ।
ଆପଣ କିଛି ବି ଅର୍ଡର କରିଦେବେନି, କାହିଁକି ନା ମାମା ମାନେ ତାପରେ କହିବେ, ଇଏ କଣ ମଗେଇଦେଲୁ ଏଇଟା କାହିଁକି ମଗେଇଲୁ
ସେଇଆ ବା ସେଥିପାଇ ମୁଁ ଭାବିଲି ବାପା ଆଠ ହଜାର ଟଙ୍କା ଦେଇକି ଶାଢୀ ଟା କିଣିକି ଆଣିଦେଲେ ସେ ମନା କରିଦେଲା। ହୁଁ ହୁଁ।
ସେଇବା ସେଇବା ମାମା ମାନଙ୍କର ହିଁ ଏମିତି ଆଁ ଇଏ କଣ ଆଣିଦେଲ। ଏଇଟା ଏତେ ଟଙ୍କା କାହିଁକି ଖର୍ଚ୍ଚ କଲ। ଇଏ କଣ ପାଇଁ ହେଲା, ଏମିତି କଣ ପାଇଁ ହେଲା ଏଇଟା
ସେଇଟା ଆଣିଦେଲେ ବୋଲି ପ୍ରୋବ୍ଲେମ ନୁହଁ, ତାକୁ କଲର ପସନ୍ଦ ଆସିଲାନି। ନା ନା ଡିଜାଇନ ପସନ୍ଦ ଆସ ନା କଣ ଗୋଟେ ହେଲା। ଯାହାଉ ପସନ୍ଦ ଆସିଲାନି।
ସେଇ ବା ସିଏ ତ ସିଏ କହିଥାନ୍ତେ, ମୋତେ ଟିକେ କହିଲେନି ମୁଁ ତ ମୁଁ ତମ ଭଏ ଚଏସ ଭଲ ନୁହେଁ ଏମିତି କହିବେ। ସେଥିପାଇଁ ମୁଁ କହୁଛି, ଆପଣ ଆପଣଙ୍କ ଦିଦି ଙ୍କୁ କହିବେ କାହିଁକି ନା ଦିଦି ଟିକେ ମା ମାନେ ଝିଅ ଟେ ଗୋଟେ ମାମାଙ୍କୁ ଜାଣିପାରିବ କି, ମାମାଙ୍କର କଣ ପସନ୍ଦ ମାମା କୋଉଟା କିଣିପାରିବେ। ତ ସେଇଟା ଆପଣ ଦିଦିଙ୍କୁ ପଚାରିକି ଟିକେ, ଦିଦିଙ୍କ ସଜେସନ ନେଇକି କରିବେ।
ହୁଁ।
ହୁଁ। ବଟ ଦିଦି ମାନେ ବହୁତ ଚାଲାକ ଅଛନ୍ତି ଚାଲାକ ଥାଆନ୍ତି। ଯଦି ମୋ ଭଳିଆ ଥିବେ ତ ଚାଲାକ ହିଁ ଥିବେ। କି ଆପଣଙ୍କୁ କହିବେ ହଉ ମୁଁ ଶାଢୀ ଟା ମଗଉଛି ଦି ହଜାର ଟଙ୍କାର ଆପଣ ଦି ହଜାର ଟା ପଠାନ୍ତୁ। କିନ୍ତୁ ମଗେଇଥିବେ ପନ୍ଦରଶ ଟଙ୍କାର ପାଶହ ଟଙ୍କା ଆମର।
ନା ନା ମଗେଇଲେ ମୁଁ ମଗେଇବ ନା, ତାକୁ କାହିଁ ଛାଡ଼ିବି ମୋଠି ତ ଫୋନ ଅଛି ନା ଏବେ।
ନାଇଁ ଆପଣ ବାକି କହିଦେବେ ତାଙ୍କୁ କି ଚଏସ୍ କରିକି, ଆପଣଙ୍କୁ ଲିଙ୍କ ଟା ପଠେଇଦେବେ।
ହଁ।
ଆଉ ଆମ୍ ଆପଣଙ୍କର ସେ ଯୋଉ ମୁ ପୁରୁଷ ମିତ୍ରଙ୍କୁ, ଆମେ କଣ ଉପହାର ଦବା କହିଲେ?
ହୁଁ। କଣ ଦବା
ପୁରୁଷ ମିତ୍ର ଦିଟା ଅଛନ୍ତି ନା ଆପଣଙ୍କର ଗୋଟେ ସେଇ ପୁରୁଷ ମିତ୍ରଙ୍କୁ କଣ ଦେବା ତ ସେଇଟା ସମସ୍ତେ ଭାବିବେ ଆମ ପୁରୁଷ ମିତ୍ର ଯିଏ ଆମ ଜଛନ୍ତି ତାଙ୍କ
ହଁ ହଁ ସେଇଆା। ମୁଁ ତାରି କଥା ଭାବୁଛି କଣଦବା କଣଦବା
ଏଇଟା ମୋ ପାଇଁ ଦେଇଛନ୍ତି କି ଆପଣ ଆଉ ମୁଁ ସେଇ ଘରେ ତଳେ ଖାଇଦଉଛି। ବୁନାଇଦେଲୁ ନା ମୁଁ ନାହିଁ ଆପଣ କରିନାହାନ୍ତି ଯେ ମୁଁ ଖାଉଛି ଆପଣ କଣ ଭାତ ଏତେ ଦେଇଦେଲେ? ଆଚ୍ଛା ହଉ। ହଁ ଆପଣ କୁହନ୍ତୁ କଣ ଦବା ତାହେଲେ, ହଉ ମୋର ସମୟ ହେଇଗଲାଣି ମୁଁ ରଖୁଛି। ମୁଁ ଆପଣଙ୍କ ସହିତ କଥା ହେବିନି ଆଉ।
ଆଁ।
ହଁ ଆପଣ ମତେ ଯୋଗାଯୋଗ କରନ୍ତୁ।
କଣ ଆପଣଙ୍କ କ ସହ କଥା ହେବିନି କହୁଛନ୍ତି ପୁଣି ଆପଣ ଯୋଗାଯୋଗ କରନ୍ତୁ।
ମଜାକ ରେ କହୁଛି କରନ୍ତୁ ଜଲ୍ଦି।
ହଉ କରୁଚି କରୁଚି।